ହ କଣ କରୁଛୁ?
ବସିଛି।
ଟିଉସନ ଦେଇଥିଲୁ?
ହଁ। ତ ତା କାଳେ ନାହି।
ହଁ।
ମୁଁ ଜଲ୍ଦି ପଳାଇଲି।
ଏବେ ସ୍କୁଲ ହେଇଗଲା ଯେ
ହୁଁ।
ସ୍କୁଲ ହେଲା ଯେ କଣ?
ହୁଁ ସାଢେ ଆଠଟା ଚାଳିଶ ଭିତରେ ଛୁଟି ହେଇଯାଉଛି। ଭଲ ହେଲା ପ୍ରେସର ହଉ ନାହିଁ ଆଉ।
ହଁ।
ଏବେ ପଢା ଅଧା ସରିଗଲାଣି ତ
ହଁ।
ଖଲଟି ରିଭିଜନ କରହବ ଆଉ।
କଣ ଖାଇଛୁ? କଣ ଖାଇଥିଲ? ହୁଁ ନେଟୱାର୍କ ପାଉନି ଶୋଭା ଯାଉନି। ନାହିଁ। ହାଲୋ।
ହ୍ୟାଲୋ।
ହୁଁ କଣ ମେହେନ୍ଦୀ ଲଗାଉଛୁ କି?
ନାଇଁ।
ହୁଁ ମୁଁ ଜାଣିଦିଏ ଟିକେ ମୁଁ ସବୁ ଜିନିଷ ଜାଣିଦିଏ ଟିକେ। ହଁ।